ହଁ
ବନ୍ଧୁ ନମସ୍କାର।
ଜୟ ଜଗନ୍ନାଥ ବନ୍ଧୁ। ହଁ ହଁ ବନ୍ଧୁ। ଜୟ ଜଗନ୍ନାଥ କେମିତି ଅଛନ୍ତି?
ଏଇ ବନ୍ଧୁ କଣ କରିବି ଆପଣ କେମିତି ଅଛନ୍ତି?
ହଁ ବନ୍ଧୁ ମୁଁ ବି ବସିଛି ଏଇ ବର୍ଷା ବର୍ଷା ହଉଛି ବହୁତ ଜୋରରେ ଏଠିକାର ପାଣିପାଗ ଜମା ଭଲ ନାହିଁ ବୁଝିଲେ, ଆମର ଜାଣିଛନ୍ତି ତ ଆମେ ଭୁବନେଶ୍ଵର ଜାଗାରେ ରହୁଛୁ। ଆମର ଟିକେ ବର୍ଷା ହେଲେ ବେଙ୍ଗ ମୁତିଲେ ପାଣି ଯେମିତିଆ
ଆଜ୍ଞା
ବର୍ଷା ହେଲା ବେଳକୁ ଆମର ବର୍ଷା ହେଇଯାଇଛି
ଆଜ୍ଞା ବନ୍ଧୁ ଆପଣ ଗୋଟେ କଥା କହିଥାନ୍ତି ବୁଝିଲେ।
ଆଜ୍ଞା କହୁନାହାନ୍ତି କୁହନ୍ତୁ କୁହନ୍ତୁ।
ଯଦି ଖରାପ ନ ଭାବିଥାନ୍ତେ ତାହେଲେ କହିଥାନ୍ତି ବୁଝିଲେ।
ନାଇଁ ଆଉ ଖରାପ କଣ ଭାବିବି ବନ୍ଧୁତାରେ ଆଉ ଖରାପ ଭାବିବାରେ କଣ ଅଛି।
ବନ୍ଧୁ ଶୁଣନ୍ତୁ ଗ ତ କାଲି ବୁଝିଲେ, ମୁ ଏବଂ ମୋର କ ସାଙ୍ଗ ବୁଝିଲେ ଯାଇଥିଲୁ ଭୁବନେଶ୍ଵର ବୁଝିଲେ ଆପଣଙ୍କ ଘର ଆଡ଼େ ବୁଝିଲେ, ଯାଇଥିଲୁ ଆପଣଙ୍କ ଦୋକାନରୁ ବୁଝିଲେ
ଆଜ୍ଞା
ଦୁଇଟି କଫି ହେଲା ଏବଂ ଦୁଇଟି କୁର୍ କୁରି ଏବଂ ଦୁଇଟି ମାନେ କଣ କହିଲେ ପାଣି ବୋତଲ ଏଭଳି ବହୁତ ସାରା ଜିନିଷ ନେଇଥିଲୁ ବୁଝିଲେ।
ଆଜ୍ଞା ଆଜ୍ଞା
ଯାହାର ଦର ଶହେ ଟଙ୍କା ହୋଇଥିଲା ବୁଝିଲେ।
ଆଜ୍ଞା
ଏବଂ ମୁଁ ଆପଣଙ୍କ ବୋଉ କୁ ଦୁଇଶହ ଟଙ୍କା ଦେଇଥିଲି ବୁଝିଲେ।
ଆଜ୍ଞା ଆଜ୍ଞା
ଆପଣଙ୍କ ବୋଉ ମୋତେ ଶହେ ଟଙ୍କା ଫେରସ୍ତ କରିନାହାନ୍ତି ବୁଝିଲି ବନ୍ଧୁ।
ଆଜ୍ଞା
ଯ କାମରେ ଫେରସ୍ତ କରିକି ହେଲେ ଉପକୃତ ହୁଅନ୍ତି।
ବନ୍ଧୁ ମୁଁ ଉପକୃତ ତ ଆପଣ ହେବେ ମୁଁ ବୁଝିପାରୁଛି। ହେଲେ ଆପଣଙ୍କର ଯୋଉ ଶବ୍ଦ ଟା ସେଇଟା କଟି କଟିିକି ଆସିଛି ବନ୍ଧୁ।
ନାଇଁ ବନ୍ଧୁ ବର୍ତ୍ତମାନ ଆଜ୍ଞା ଆସେ ଆପଣଙ୍କୁ ଭଲ ଶବ୍ଦ ଠିକ୍ ରେ।
ହଁ ହଁ ଭଲ ଶବ୍ଦ ହଁ ହଁ ଆସିଲା। ଆଜ୍ଞା ହଁ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦଉଛି। ଦେଖନ୍ତୁ ବ ତୁ ଆମର ଆପଣ ଯୋଉ ନେଇଥିଲେ କାଲି ଦୁଇଶହ ଟଙ୍କା ଆପଣ ଦେଇଥିଲେ ମୋ ମାଙ୍କୁ ସେ ଆପଣଙ୍କ ଫେରସ୍ତ ଏଇଥିପାଇଁ କରିନାହାନ୍ତି ତାଙ୍କ ପାଖରେ ଟିକେ ଅ ଖୁଚୁରା ହେଇପାରିନି ବୁଝିଲେ ଆଁ। ସେଇଟାକୁ ସେ ବଦଳି କରିନାହାନ୍ତି। ତ ଯଦି ହଉଛି ମୋ ପାଖରେ ମୁଁ ହବ ଯଦି ଆପଣଙ୍କୁ ମୋବାଇଲ ମାଧ୍ୟମରେ ଆପଣଙ୍କୁ ଦେଇଦେବି ଠିକ୍ ଅଛି।
ଆଜ୍ଞା ବନ୍ଧୁ ଧନ୍ୟବାଦ ବୁଝିଲେ ବନ୍ଧୁ ଖରାପ ଭାବିବେନି ବୁଝିଲେ, ପଇସା ପତ୍ର କଥା ବନ୍ଧୁ ନ ମାଗିଲେ ଗୋଟେ ଖରାପ ହବ। ବୁଝିଲେ ସେଥିପାଇଁ ବନ୍ଧୁ ଆପଣଙ୍କୁ ମାଗିଦେଲି।
ଆଜ୍ଞା ବନ୍ଧୁ ଦୀର୍ଘ ତିନି ବର୍ଷ ତଳେ ଆପଣ ବି ନେଇଥିଲେ ବୋଧେ କେତେ ତିରିଶ ଟଙ୍କା ଭଳିଆ ନେଇଥିଲେ ମୋମୋ ଖାଇବା ପାଇଁ ବୁଝିଲେ, ନା ଏବେକାର ଯୋଉ ଜାଣିଛନ୍ତି ତ ଆଉ ଆଉ ମୁଁ ଭାବିଲି ବନ୍ଧୁ ବାନ୍ଧବ ଲୋକ ତମେ ଆଉ ମୁଁ ତିରିଶ ଟଙ୍କା ଗୋଟେ କଣ ମାଗିବି ଯେ, ସେତେବେଳକୁ ମୁଁବି କିଛି ରୋଜଗାର କରିନଥିଲି ନା
ନା ବନ୍ଧୁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ପଠେଇ ଦଉଛି, ଯଦି କହିବେ ଆପଣ ସାଙ୍ଗେ ସାଙ୍ଗେ ମୁଁ ପ
ନାଇଁ ନାଇଁ ବନ୍ଧୁ ଆଉ କଣ ଏବେ କଣ ତିନି ବର୍ଷର କଥା ଆଉ ଏବେ କଣ ସେଗୁଡ଼ା କଣ ଭଲ କଥା ମୁଁ ଏମିତି କହୁ କହୁ କହିଦେଲି ଟିକେ
ନାଇଁ ବନ୍ଧୁ ଆପଣ ତିରିଶ ଟଙ୍କାର ହିସାବ ରଖୁଛନ୍ତି ମାନେ ଆପଣ ବହୁତ ଛୋଟ ଲୋକ ବୁଝିଲେ
ଆଜ୍ଞା।
ହ୍ୟାଲୋ।
ବନ୍ଧୁ ଆପଣ ଆଉ କଣ କୁହନ୍ତୁ ଆପଣ ଆପଣଙ୍କ ଦେହ ସୁସ୍ଥ ସୁସ୍ଥ ଅଛି ତ ଆପଣ ସୁସ୍ଥ ସବଳ ଅଛନ୍ତି ତ?
ନାଇ ବନ୍ଧୁ ଟିକେ ଅସୁସ୍ଥ ଅଛି ବୁଝିଲେ? ବର୍ତ୍ତମାନ ଆପଣଙ୍କ କଥା ତିରିଶ ଟଙ୍କା କଥା ଶୁଣିକି ଆହୁରି ଅସୁସ୍ଥ ହେଇଗଲିଣି ବୁଝିଲେ ବନ୍ଧୁ ବର୍ତ୍ତମାନ ଆପଣଙ୍କ କଥାରୁ ଜାଣିପାଇଲିି ବୁଝିଲେ ଯେ ପଇସାଟି କେତେ ମଣିଷ ଜୀବନରେ ଦରକାର ଏବଂ କାହାକୁ ଟଙ୍କା ଟେ ନ ମାଗିବା ଦରକାର ବୁଝିଲେ? ଆପଣ ଏତିକି ରୋଜଗାର କରନ୍ତୁ ଯେମିତି ଆପଣ କାହାକୁ ଟଙ୍କା ଟେ ନ ମାଗିବେ କାରଣ ଦେଖନ୍ତୁ ମଣିଷ ଏଠି ତିରିଶ ଟଙ୍କାର ବି ହିସାବ ରଖୁଛନ୍ତି ବୁଝିଲେ? ତ ବନ୍ଧୁ ସେଇ ହିସାବରେ ଆପଣ କାହାକୁ ଟଙ୍କା ଟା ନ ମାଗି ଚଳିବାକୁ ପଡିବ ଏବଂ ଉପାସ ଶୋଇଲେ ଆଜ୍ଞା ହେଲେ ଚଳିବ ହେଲେ କାହାଠୁ ଆଜ୍ଞା ଧାର ପକେଇ ତିରିଶ ଆଣିବେ ନାହିଁ ବୁଝିଲି ଯାହାକି ଆଜ୍ଞା।
ଆପଣ ଆପଣ ଅସୁସ୍ଥ ଥିଲେ ଆପଣ ଏତକ କହିକି ମତେ ବାଧା ଦଉଛନ୍ତି ମୁଁ କଣ କହିବି ଆପଣଙ୍କୁ ଆଉ
ନାଇଁ ମଧୁ ସେ ଭଳି କିଛି କଥା ନାଇଁ ବୁଝିଲେ
ମୁଁ କହିକି ଆପଣଙ୍କୁ ଯଦି କଷ୍ଟ ଦେଇଛି ତାହେଲେ ସେଥିପାଇଁ ମୁଁ ଆପଣଙ୍କୁ କ୍ଷମା ଅନୁରୋଧ କରୁଛି କିନ୍ତୁ ମୋର ସେମିତି କୌଣସି
ନାଇଁ ବନ୍ଧୁ କହି ତ ସାଇଲେଣି ଆଉ କ୍ଷମା ଲାଗ କିଛି ଲାଭ ନାହିଁ ବୁଝିଲେ?
ନାଇଁ ଆଉ କ୍ଷମା ମାଗିକି ବି କଣ ହବ ଆପଣ ହଁ ଆପଣ ତ ସବୁ କହିସାରିଲେଣି ଆଉ ମୁଁ କଣ ହିଁ କହିବି ଆଉ
ନାଇଁ ବନ୍ଧୁ ମୁ ଆମ ଘରୁ ତିରିଶ ଟଙ୍କା ଆଣି କାଲି ଆପଣଙ୍କୁ ଫେରସ୍ତ କରିଦେବି ବୁଝିଲେ
ନାଇଁ ଆପଣ ଘରୁ କାହିଁ ଆଣିବେ ଆପଣଙ୍କ ପାଖରେ କଣ ତିରିଶ ଟଙ୍କା ଟିଏ ନାଇଁ ହେ?
ନାଇଁ ବନ୍ଧୁ ମୁଁ ତ ପାଠ ପଢୁଛିି ବନ୍ଧୁ ପଇସା ତିରିଶ ଟଙ୍କା କୋଉଠୁ ଆଣିବି ବୁଝିଲେ?
ଓହୋ ନାଇଁ ବନ୍ଧୁ ଆପଣ ଟେ ଇଏ କରନ୍ତୁ ବ୍ୟସ୍ତ ହୁଅନ୍ତୁନି ଆପଣ ଟିକେ ଘରର ପୁଅ ଯେହେତୁ ଆପଣ ଗୋଟେ ହେଁ ଟିକେ କଷ୍ଟ କରନ୍ତୁ ପଇସା ପତ୍ର ରଖନ୍ତୁ।
ନାଇଁ ବନ୍ଧୁ ତାହେଲେ ଆପଣଙ୍କୁ ଦଶ ଦଶ ଟଙ୍କା କରିକି ତିନି ଥରରେ ଦେଇଦେବି ବୁଝିଲେ?
ଆଜ୍ଞା ଆଜ୍ଞା କିଛି ନାହିଁ ଆପଣ ପାଞ୍ଚ ପାଞ୍ଚ ଟଙ୍କା କରିକି ଦିଅନ୍ତୁ ଛଅ ଦିନରେ ଦେଲେ ଚଳିବ ଠିକ ଠିକ ଅଛି ବନ୍ଧୁ ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ଅଛି ନବା ପାଇଁ
ଆଜ୍ଞା ଦଶ ଟଙ୍କା ଲେଖା ଆଜ୍ଞା ତିନି ମାସରେ ଦେବି ମାସେ ମାସେ କରି ବୁଝିପାରିଲେନି ଆପଣ ବୋଧେ? ପାଞ୍ଚ ଟଙ୍କା ଲେଖା ଦେଲେ ଛଅ ମାସ ହେଇଯିବ
ନା ନା ହଁ ସିଏ କଣ ଦରକାର ଆମର ଥାଉ ଥାଉ ହଁ ଆପଣ ଦିଅନ୍ତୁ ଦଶ ଦଶ ଟଙ୍କା କରିକି ଦିଅନ୍ତୁ ଠିକ ଅଛି।
ଆଜ୍ଞା ବନ୍ଧୁ ନାଇଁ ବନ୍ଧୁ ଆପଣଙ୍କୁ କହୁଥିଲି ବୁଝିଲେ ଯଦି ଆପଣ ଆମ ଚଣ୍ଡିଖୋଲା ଆଡେ କୋଉଦିନ ଆସନନ୍ତେ ବୁଝିଲେ
ଆଜ୍ଞା।
ତାେଲେ ତାହେଲେ ଆଉ କୋଉଦିନ ଆମକୁ ଫୋନ କରିବେନି ଯଦି ଆପଣ ମୋ ଗାଡି ରେ ବସିକି ଗଲେ ତାହେଲେ ଆପଣଙ୍କୁ ମୁଁ ସତୁରି ଟଙ୍କା ମାଗିବି ବୁଝିଲେ? ନା ଆପଣ ଯେପରି ପଇସାରେ ପଇସା ହିସାବରେ ରଖୁଚନ୍ତି ମୁଁ ମଧ୍ୟ ପଇସା ହିସାବରେ ରଖିବି ବୁଝିଲେ?
ଆଜ୍ଞା ବନ୍ଧୁ ହଁ ଆଜ୍ଞା ରଖିବା ବି ଦର କାର ଏବେ ଯୋଉ ତେଲର ଯୋଉ ଇନ୍ଧନ ର ଯୋଉ ମୂଲ୍ୟ ଯେତିକି ବଢିଲାଣି ସେ ସବୁ ରଖିବା ବି ଦରକାର ବୁଝିଲେ ଯେହେତୁ ଆପଣଙ୍କ ପାଖରେ ଏନା ପଇସା ପତ୍ର ନାଇଁ ପାଠ ପଢୁଚନ୍ତି ଆପଣ ଗୋଟେ ସି ଛାତ୍ର ହେଁ ଆପଣ ଏଇନା ସବୁ ପଇସାର ମୂଲ୍ୟ ଟିକେ ଜାଣନ୍ତୁ ଆପଣ?
ନାଇଁ ବନ୍ଧୁ ପଇସା ର ମୂଲ୍ୟ ତ ବନ୍ଧୁ ବୁଝିଗଲି ଲିନି ବୁଝିଲେ? କିନ୍ତୁ ବନ୍ଧୁ ଘରେ ପଇସା ଦେଇ ଦଉଚନ୍ତି ବୋଲି ପଇସାର ମୂଲ୍ୟ ବୁଝି ହଉନି ବୁଝିଲେ? ଯାହା ଯେତେବେଳେ ବନ୍ଧୁ ଦରକାର ହେଉଚି ତାହା ପୂରଣ ହେଇଗଲେ ଆଉ ପଇସାର ମୂଲ୍ୟ ବୁଝି ହେଉନାହିଁ ବୁଝିଲେ ଯାହା ଫଳରେ ବନ୍ଧୁ ଆପ ଆପଣଙ୍କ ଭଳି ମୁଁ ପଇସା ଚିହ୍ନି ପାରୁ ନେଇଁ ବୁଝିଲେ ନଚେତ୍ ବନ୍ଧୁମୁଁ
ଆଜ୍ଞା ଚିହ୍ନନ୍ତୁ ପଇସା ଆଜ୍ଞା ଚିହ୍ନିବା ଶିଖନ୍ତୁ ଆଜ୍ଞା। ପଇସା ନଚିହ୍ନିଲେ ଭବିଷ୍ୟତ ଆପଣଙ୍କର ଅଛି। ଭବିଷ୍ୟତରେ ଆପଣ ବି ଗୋଟେ ପୁଅ ଆପଣ ବି ଦିନେ ବାହା ହେବେ ହେଁ। ଆପଣ ଯାହାକୁ ବାହା ହେବେ ସିଏ ଯେ ଆପଣ ଗୋଟେ ଜଣେ ଝିଅ ଦେବେ ଯେହେତୁ ଆପଣଙ୍କୁ କିଛି ତ ଗୋଟେ ଦେଖିକି ଆପଣଙ୍କୁ ଦେବେ ନା ନାଇଁ? ତ ଆପଣଙ୍କୁ ସେଇ ଦକ୍ଷତା ରଖିବାର ଅଛି।
ବୁଝିଲେ?
ଓହୋ ଆଜ୍ଞା ଆପଣଙ୍କର ବିଲ ଅଛି ମାନେ ଆପଣ ଧନୀ।
ନାଇଁ ବନ୍ଧୁ ଧନୀ କଣ ସେଇଭଳି ଟିକେ ବୁଝିଲେ ବନ୍ଧୁ। ଆମର ସାତଟି ଗାଈ ଅଛି ଆଉ ବିଲ ଗୋଟ ଅଛି ବିକି ଦେଲେ ବନ୍ଧୁ ଆରାମସେ ବାହାଘର ହେଇଯିବ ବୁଝିଲେ? ସେଇଭଳି କିଛି ଚିନ୍ତାଧାରା ଅଛି ବୋଲି ବନ୍ଧୁ
ହେ କଣ କରିବେ ପୁଣି?
ବନ୍ଧୁ କିଛି ନାଇଁ ତାପରେ ସେଇ ପଇସାରେ ଜୀବନ ସାରା ଚଳିଯିବୁ ଆଉ।
ଆ ହା ଆଚ୍ଛା ଆଚ୍ଛା। ହଁ ଆପଣ ଭବିଷ୍ୟତ ଚିନ୍ତା କରିସାରିଲେଣି ତ ଆଉ ତାହେଲେ ଆଉ କିଏ କଣ କହିପାରିବ ତାହେଲେ। ଆପଣ ଯାହା କରିବେ ଆଉ ଆପଣଙ୍କ ପାଇଁ
ବନ୍ଧୁ ଶୁଣନ୍ତୁ।
ଆଜ୍ଞା।
ବନ୍ଧୁ ଆପଣ ଯୋଉଠି ଛୋଟବେଳେ ଯାଇ ପାଠ ପଢ଼ୁଥିଲେ ମନେ ଅଛି?
ଆଜ୍ଞା ବିଦ୍ୟାଳୟରେ।
ନାଇଁ ନାଇଁ ବନ୍ଧୁ ଗ୍ରାମ ମଝିରେ ଏକ ଏ ଯେ ଛାତ୍ରଛାତ୍ରୀ ନିବାସରେ ଏକ ସାର ଆସୁ ଆମକୁ ପଢାଉଥିଲେ ମନେ ପଡିଲା ବନ୍ଧୁ?
ଶିକ୍ଷକ ହଁ ହଁ ହଁ ଆଜ୍ଞା।
ବନ୍ଧୁ ସେଠି ମନେ ଅଛି ଏକ ବିଲୁଆ ପାଗଳ ଥିଲା?
ବନ୍ଧୁ ମନେ ପଡୁଚି?
ବନ୍ଧୁ। ହଁ ବିଲୁଆ ପାଗଳ ଥିଲା ଆଜ୍ଞା ହଁ ହଁ ହଁ ଜିତୁ ପାଗଳ ବି ଗୋଟାଏ ଥାଏ?
ତ ବନ୍ଧୁ ତାର ଯୋଉ ବେକ ବୁଲା ଷ୍ଟାଇଲି ଟା ଆପଣଙ୍କର ମନେ ଅଛି?
ଆଜ୍ଞା ଆଜ୍ଞା ମନେ ଅଛି ଠିୟ ମନେ ରହିବନି କାଇଁ ହକ୍ ମନେ ଅଛି।
ବନ୍ଧୁ ସେ କାଳେ ଆପଣଙ୍କୁ ଥରେ ଗୋଡାଇଥିଲା ମୁଁ ଶୁଣିବାକୁ ପାଇଥିଲି?
ବନ୍ଧୁ ସିଏ ଗୋଡାଏ ସିଏ ସମସ୍ତଙ୍କୁ ସିଏ ସମସ୍ତଙ୍କୁ ଗୋଡାଏ ବନ୍ଧୁ। ସିଏ କଣ କହିଲ ଜଣଙ୍କର, ନାଇଁ ସେ ପାଗଳ ନୁହନ୍ତି ହେଲା। ପାଗଳ ନୁହଁନ୍ତି ତ ସମ ହଁ ତାଙ୍କର ମାନସିକ ସ୍ଥିତି ଟିକେ ଭଲ ନଥିଲା ବୁଝିଲେ। ସେଇ ଯୋଗୁ ମଣିଷ କୁ ବୋଧେ କୁକୁର ମାଙ୍କଡ ଭାବନ୍ତି, ତାଙ୍କୁ ଦେଖ ଖି ଗୋଡାନ୍ତି ବୁଝିଲେ। ଆଜ୍ଞା।
ନାଇଁ ବନ୍ଧୁ ପାଇଥିଲି ସେ କେବଳ ସୁନ୍ଦର ଝିଅକୁ ଗୋଡା ବୁଝିଲେ।
ଏହା ।
ଆଜ୍ଞା ବୋଧେ ହେଇଥିବ ନାଇଁ ନାଇଁ ସେ କଥା ସେଟା ତ ମୁଁ କେବେ ଶୁଣିନି, ସେ ସୁନ୍ଦର ଝିଅ ମାନଙ୍କୁ ଦେଖିକି ଗୋଡାନ୍ତି ବୋଲି। ମୁଁ ଶୁଣିଥିଲି ସେ ଘୋଡାନ୍ତି ବୋଲି ଲୋକଙ୍କୁ। ଆଜ୍ଞା।
ଶୁଣିଥିଲି ସେ ଆପଣ ଭଳି ସୁନ୍ଦର ଝିଅଙ୍କୁ ଗୋଡାନ୍ତି ବୁଝିଲେ। ସେ ଆପଣଙ୍କୁ ମଧ୍ୟ ଥରେ ଧରି ପକେଇଥିଲେ କାମୁଡି ଦେଇଥିଲେ ମଧ୍ୟ ଏଇ ବିଷୟରେ ମଧ୍ୟ ଶୁଣିଥିଲି। ଏହା ବନ୍ଧୁଙ୍କ କଣ ସତ୍ୟ?
ନାଇଁ ନାଇଁ ଇଏ ହଉଛି ଗୋଟେ ଗୋଟେ ପ୍ରପା ଗଣ୍ଡା, ଯାହାକୁ କୁହନ୍ତି ଭୁଲ ମିଥ୍ୟା ଘଟଣା ଏଇସବୁ। ଏଇ ସବୁ ବିଷୟରେ ମତ ତ କେବେ ଗୋଡେଇବାର ମୁଁ କେବେ ଇଏ କରିନି। କେବେ କିନ୍ତୁ କିନ୍ତୁ ଡର ଲାଗେ ତାଙ୍କର ଅନେଇବା ଯୋଉ ଚାହାଣୀ ଟା ମତେ ଦେଖିକି ଟିକେ ଡର ଲାଗେ। ସେ ସେମିତି ଟିକେ ଅନାନ୍ତି।
ବନ୍ଧୁ ଆପଣ ଯୋଉ ଶୁଣନ୍ତୁ ବନ୍ଧୁ, ଆପଣ ଯୋଉ ଶିକ୍ଷକ ପାଖରେ ପାଠ ପଢୁଥିଲେ ମୁଁ ମଧ୍ୟ ସେଠି ପାଠ ପଢୁଥିଲି। ତ ବନ୍ଧୁ ସମସ୍ତେ କୁହନ୍ତି ସେ ଶିକ୍ଷକ ମଧ୍ୟ ପାଗଳ ଥିଲେ। ବନ୍ଧୁ ଏହା ଏକ ସତ୍ୟତା।
କୋଉ ଶିକ୍ଷକ କଥା କହୁଛନ୍ତି ଆପଣ? ଉଚ୍ଚ ଶିକ୍ଷାରେ ଯୋଉ ଆମେ ପାଠ ପଢୁଥିଲେ ସେଇ ଶିକ୍ଷକ।
ନାଇଁ ନାଇଁ ବନ୍ଧୁ ଯାହାଙ୍କ ପାଖରେ ଦୁଇ ଘଣ୍ଟା ଆମେ ପାଠ ପଢୁଥିଲେ ଯାଇ ତାଙ୍କୁ ପାଞ୍ଚଶହ ଟଙ୍କା ମଧ୍ୟ ଦେଉଥିଲେ ମାସକୁ ତାଙ୍କ କଥା କହୁଛି।
ଆମ ସାଙ୍ଗଙ୍କର ବାପା ଯିଏ।
ନାଇଁ ନାଇଁ ବନ୍ଧୁ ଆଉ ଏକ ସାରଙ୍କ ପାଖରେ ଯାହା ପଢୁଥିଲେ। ବନ୍ଧୁ ଶୁଣନ୍ତୁ ମୁଁ ଆପଙ୍କ ସାଙ୍ଗ ଟିକେ ପରେ କଥା ହଉଛି ଏ ବିଷୟରେ ବୁଝିଲେ ଘରେ ଟିକେ ଡାକୁଛନ୍ତି ବୁଝିଲେ ବନ୍ଧୁ।
ଆଜ୍ଞ ଆଜ୍ଞ ଆଜ୍ଞା ଠିକ ଅଛି ଆଜ୍ଞା।